ସାଙ୍ଗ ହ୍ୟାଲୋ।
କଣ
ହଁ କଣ କରୁଚୁ ସାଙ୍ଗ?
ମୁଁ ଏଇ ଟ୍ୟୁସନ କରୁଥିଲି ତମେ କଣ କରୁଚ?
ମୁଁ ବି ବସିଚି ତମ ଟ୍ୟୁସନ ଚାରଟା ହେଇଗଲାଣି ପଳେଇ ଆସିଲେଣି ପିଲା ନା?
ହଁ।
ତମ ପିଲା କଣ ସ୍କୁଲ ଯାଉନାହାନ୍ତି?
ଆମ ପିଲା ଅଧା ପିଲା ଯାଉଚନ୍ତି ଆଉ ଅଧା ପିଲା ଯାଉନାହାନ୍ତି।
ହଁ ତମ ପିଲା ବହୁତ ଭଲ ପଢୁଚନ୍ତି। ବୋଲି ସେଇଥିପାଇଁ ସ୍କୁଲ ଯାଉନାହାନ୍ତି ଖାଲି ଟ୍ୟୁସନ ପଢୁଚନ୍ତି।
ହଁ ପା।
ହଁ ଆଚ୍ଛା।
ହଁ।
ଆଉ କଣ ଖାଇଥିଲା ମୁଁ ଖାଇଥିଲି ଯୋଉ କଙ୍କଡା ତରକାରୀ ଆଉ ପଖାଳ।
ଖାଇଚି ଡାଲି ଭାତ ଆଉ ଭଜା।
ଆଛା।
ଆଉ ତମ ଦେହ ଭଲ ଅଛି ନା?
ହଁ ମୋ ଧିଅ ଭଲ ଅଛି ତମେ ଏବେ କୋଉଠି ଅଛ ଲଣ୍ଡନ ରେ?
ମୁଁ ଏବେ ଘରେ ଅଛି।
କି ତମେ କଣ ଲନ ଲଣ୍ଡନ ଯାଇନା?
ନା ମୁଁ ଯାଇନି।
ଆଛା ତମେ ଲଣ୍ଡନ ଯାଉଛ କେ ରେ ଚାରି ପାଞ୍ଚ ଘଣ୍ଟା ଆଉ ପ୍ୟାରେସ୍ ଯାଉଛ ପ୍ୟାରେସ ଦି ଘଣ୍ଟା ନା?
ହଁ।
ଆଚ୍ଛା। ତମର ଆଉ ଲଣ୍ଡନ ରେ କେତେ ବର୍ଷ ଜବ ଅଛି ଆଉ ବୋଧେ ଏଇଟା ତମର ସେକେଣ୍ଡ ଜବ୍ ଅଛି ବୋଧେ। ଆଉ ଗୋଟେ ବର୍ଷ ଜବ ବୋଧେ।
ହଁ।
ଆଚ୍ଛା। ଆଉ ଯୋଉ ପ୍ୟାରିସ ରେ ଯୋଉ ଦି ଘଣ୍ଟା ଯାଉଛ ସେଟା ତମକୁ ଯେତେବେଳେ ଇଛା ହଉଛି ସେତେବେଳେ ଯାଉଛ ନା କଣ?
ଅ ହଁ।
ଆଚ୍ଛା।
ଆଉ ତା ଘରେ ସମସ୍ତେ କଣ କରୁଛନ୍ତି?
ମୋ ଘରେ ମୋ ମମି ଶୋଇଛନ୍ତି। ମୋ ବାପା ସେଇଠି ଶୋଇଥିଲେ ଉଠି ଯାଇଛନ୍ତି ବାହାରେ ଚିୟାର ରେ ବସିଛନ୍ତି। ଆଉ ମୋ ଭଉଣୀ ବି ସେଇଠି ଅଛନ୍ତି ମୋ ଭାଇ ମାନେ ସବୁ ଅଛନ୍ତି।
ଆଉ ବୁଲିବା ପାଇଁ ଯାଇନ?
କଣ ହେଲା?
ମୁଁ କହିଲି କୁଆଡେ ବୁଲିବା ପାଇଁ ଯାଇନ?
ନା ଆମେ ଟିକେ ଆଜି ଭାବୁଚୁ ଗୋଟେ ଲେଡିସ୍ କର୍ଣର ଯିବି ବୋଲି। ମୋ ଟ୍ୟୁସନ୍ ଛୁଆ ଆସିବେ ପାଞ୍ଚଟା ବେଳେ ଚାରିଟା ହେଇଯିବ ତାପରେ ମୁଁ ପଢେଇବି ଟିକେ ଚାରିଟା ଦଶ ପନ୍ଦର ଭିତରେ ଯିବି ଆଉ ଯୋଉ ଯିବି ଲେଡିସ୍ କର୍ଣ୍ଣର ରେ ଟିକେ କାମ ଅଛି ଆମ ଘରେ ଯୋଉ ବାହାଘର ଫାହାଘର ଅଛି ସେ ସେଥିପାଇଁ କିଣା କିିଣି କରିବା ପାଇଁ ଟିକେ ଯିବେ ଆଉ।
। ଗଲା ତମର ଘରେ ବାହାଘର ଅଛି ତମେ ଘରେ ସମସ୍ତେ ।
ତମେ ଆସିବ ନା ଆମେ ସେଦିନ ଯାଇଥିଲୁ ତମ ଘରକୁ? ତମେ ନଥିଲ ଆମେ ଆଉ ତମକୁ ଡାକିକି ଆଣି ପାରିଲୁନୁ। ତମେ ହଳଦୀ ଦିନ ଠାରୁ ପଳେଇ ଆସିବ।
ଅ ହଁ। ମୁଁ ନଥିଲି ଘରେ।
ହୁଁ। ତମେ ପୁଣି କହିଦଉଛ ପୁଣି ନହେଲେ ଆସିବନି ବାହାଘର ଦିନ ଆସିବ। ବାହାଘର ଦିନ ଆସିବନି ହଳଦୀ ଦିନ ଠାରୁ ଆସିବ। ହଳଦୀ ମେହେନ୍ଦୀ ବାହାଘର ସବୁ କରିକି ଯିବ ହେଲା।
ହଁ ହଁ ହଁ ହଁ।
ହୁଁ।
ଆଉ
ଆଉ ତମ ଇତ୍ ରେ ଡ୍ରେସ ଟା ନା ଯୋଉ ସରି ତମ ରଜ ଡ୍ରେସ ଟା ବହୁତ ଭଲ ଲାଗୁଥିଲା। ହଁ ସେ ରଜ ଡ୍ରେସ ପିନ୍ଧିକି ଆସିବ।
ତମେ ଡ୍ରେସ କରିସାରିଲଣି ବାହାଘର ପାଇଁ?
ହଁ ବାହାଘର ପାଇଁ ଗୋଟେ ଡ୍ରେସ୍ ଆଣିଛି। ତମକୁ ଫଟୋ ଦେମି ଦେଖିବ ଆଉ କେମିତି ଲାଗୁଛି କହିବା ଆଉ।
ହୁଁ। ହଉ ହଉ। ।
ବାହାଘର ପାଇଁ ଗୋଟେ ଡ୍ରେସ ଆଉ ବଲିମା ପାଇଁ ଗୋଟେ ଡ୍ରେସ୍ କରିଛି। କିନ୍ତୁ ହଳଦୀ ମେହେନ୍ଦି ର ଡ୍ରେସ କରିନି ସେ ଯଉ ପୁରୁଣା ଡ୍ରେସ ଗୁରା ଅଛି ସେରା ପିନ୍ଧିଦେବି ଆଉ।
ହଳଦୀ ମେହେନ୍ଦି ରେ କିଛି ବି ପିନ୍ଧିଲେ ଗଲା ଆଉ।
ହଁ।
ୟେଲୋ କଲର ଖାଲି ହେଇଥିବା ଦରକାର ଆଉ କଣ।
ହଁ ହଁ। ।
ଆଉ ତମ ଘରେ ସମସ୍ତେ କଣ କହୁଛନ୍ତି?
କଣ ହେଲା କହିଲ?
ମୁଁ କହିଲି ତମ ଘରେ ସମସ୍ତେ କଣ କରୁଛନ୍ତି? ସମସ୍ତେଙ୍କ ଦେହ ଭଲ ଅଛି ନା?
ହଁ। ମୋର ଯିଏ ବଡ ମମି ଅଛନ୍ତି ସେ ଏବେ କୋଉଠି ସେ ନାହାନ୍ତି ସେ ଯାଇଛନ୍ତି ତାଙ୍କ ବାପ ଘରକୁ ଆଉ ଜଣେ ମମି ଅଛନ୍ତି ସେ ଅଛନ୍ତି ତାଙ୍କର ଦିଟା ଘର ଗୋଟେ ଆଉ ଗୋଟେ ଘର ଅଛି ଯେଇଟା ସେଇଟା କାମ ହଉଛି ସେ ସେଠି ଯାଇଛନ୍ତି। ଆଉ ଜଣେ ମମି ହେବେ ସେ ନାହାନ୍ତି ସେ ଯାଇଛନ୍ତି ଗାଈ ଆଣିବା ପାଇଁ। ଆଉ ଜଣେ ମୋ ମମି ଅଛନ୍ତି ସେ ଶୋଇଛନ୍ତି। ଆଉ ଜଣେ ମମି ଅଛନ୍ତି ସେ ବି ଶୋଇଛନ୍ତି ଆଉ ଜଣେ ମମି ଅଛନ୍ତି ସେ ବି ଶୋଇଛନ୍ତି। ଆଉ ଜଣେ ମମି ଅଛନ୍ତି ସେ ସିଲେଇ କରୁଛନ୍ତି ଆଉ।
ସମସ୍ତେ ଶୋଇ ପଡିଛନ୍ତି ଏବେ।
ହଁ ଏବେ ସେଇ ସମସ୍ତେ ଉଠୁଛନ୍ତି ଶୋଇକି ଆଉ।
ଆଉ ତମ ସିଆଡେ ଗରମ କେମିତି ହଉଛି?
ହଁ ଆମ ଆଡେ ବହୁତ ଗରମ ହଉଛି। ଖରା ପୁରା ଜୋରସୋର ପଡୁଛି।
ଓ ହୋ ହୋ ଆଜି ଖରା ପ୍ରବଳ ହେଇଛି।
ହଁ ପା ଖରା ପ୍ରବଳ ହଉଛି।
ଦିଇ ଦିନ ତିନ ଦିନ ବର୍ଷା ପାଗ କରିଦେଇଥିଲା ଯେ ପୁରା ଖରା ହଉଛି ପ୍ରବଳ ଗରମ ହଉଛି।
ହଁ ଆମ ଆଡେ ବି ପ୍ରବଳ ଗରମ ହଉଛି। ଆଉ ତମେ କଙ୍କଡା ତରକାରୀ ଖାଉଛ ନା?
ନା।
ତମକୁ ଭଲ ଲାଗେନି?
ନା ମତେ ଭଲ ଲାଗେନି।
ମତେ କଙ୍କଡ଼ା ତରକାରୀ ବହୁତ ଭଲ ଲାଗେ ତମେ କଙ୍କଡ଼ା ଆଗେ ଆଣିବ ଆଣିକି ତାକୁ ସିଝେଇ ଦେଇକି ନା ସିଝେଇବନି ସେଟା ବହୁତ ପଥର ରହୁଛି ତାକୁ ମସଲା ଫସଲା ଦି ତାର ସବୁ ଇଏ ଥିବ ହାଡ ଗୁରା ସେ ଚୁଙ୍ଗୁଡି ଭଳିଆ ଯୋଉ କଙ୍କଡା ଗୁଡା ହେଲା ତାକୁ ସବୁ ବାହାର କରିଦବ ଲଙ୍କା ଲୁଣ ସବୁ ପେଷ୍ଟ ଫେଷ୍ଟ ପକେଇଦବ ଅଦା ରସୁଣ ର ସବୁ ମସଲା ପକେଇ ଦେଇକି ତାକୁ ଅ ଫ୍ରାଏ କରିଦବ ତାପରେ ଖାଇବ ବଢିଆ ଲାଗିବ।
ସେ ତମେ କରିଥିଲ ନା ତମ ମମି କରିଥିଲେ?
ସେଇଟା ମୋ ମମିଙ୍କୁ ଭଲ ଲାଗେନି ସେଇଟା ମୁଁ କରିକି ମୁଁ ନିଜେ ଖାଇଥିଲି।
ତମେ ସବୁ ରୋଷେଇ ତାହେଲେ ଶିଖିଛ?
ହଁ ମୁଁ ସବୁ ରୋଷେଇ ଶିଖିଛି। ହଉ।
ତମ ଘରେ କିଛି
କଣ ହେଲା କଣ ହେଲା?
ମୁଁ କହିଲି ହଁ
ହଁ ଆମ ଘରେ ସମସ୍ତେ ଅଛନ୍ତି ମୋ ମମି, ବାପା ସବୁ ଅଛନ୍ତି ଆଉ। ହଁ ତମର କିଛି ଡ୍ରେସ ଫ୍ରେସ ଥିବା ଆମ ଘରେ ସବୁ ଡେଶ୍ ଫ୍ରେଶ୍ ସିଲେଇ କରୁଛନ୍ତି, ତମେ ଯଦି ଆଣିକି ଦେଇଦବ ସେ ସିଲେଇ କରିଦେବେ।
ହଉ ହଉ।
ତମ ହଳଦୀ ଦିନ ଠାରୁ ଆସିବ ହଳଦୀ ଉଁ ଆସିବା ହେଲା। ଆଉ ତମ ଯୋଉ ପାଖରେ ଯୋଉ ମୋର ଆଉ ଦୁଇଟି ସାଙ୍ଗ ଅଛନ୍ତି ସେମାନେ ଏବେ ଆସିବେ ବାହାଘରରେ, ଆମେ ତାଙ୍କୁ କହିବାକୁ ଯାଇଥିଲୁ ସେମାନେ ଆସିବେ ସବୁ।
ହଁ ସେମାନେ ସବୁ
ଆମେ ଯାଇଥିଲୁ ତମ ଗାଁରେ ମତେ ଗୋଟେ ଝିଅ ବହୁତ ଭଲ ଲାଗିଲା।
କିଏ?
ହଁ ତମ ଯୋଉଠି ତମର ବାଉଁଶ ଫାଉଁଶ ନାହିଁ ପାଉଁଶ ପାଉଁଶ ଅଛି ତାଙ୍କ ଘର ଅଛି ମାନେ ଭିତରେ ଏ ସେଇ ଝିଅ। ତାଙ୍କ ଘର ଟିକେ ଏ ଭିତରେ ଅଛି ହେଲା।
ଆଚ୍ଛା ଆଛା।
ଓଉ।
ଆଉ କଣ ହବ ସବୁ।
ହଁ ଆଉ ସବୁ ଭଲ। ତମର ତମର ସିଆଡେ ଗୋଟେ ରାସ୍ତା ଅଛି ଯୋଉଟାରେ ଯୋଉ ରାସ୍ ତାକୁ ମାନେ ଆମେ ଦେଇକି ଆସିଲୁ। ଗୋଟେ ରୋଡ ବାଟେ ରାସ୍ତା ଅଛି ଆଉ ଗୋଟେ ବିଲ ବାଟେ ରାସ୍ତା ଅଛି ହେଲା। ସେଦିନ ଆମେ ଯାଇଥିଲୁ ତମ ଗାଁ ବୁଲିବା ପାଇଁ ଆମେ ଆସିଲୁ ଗୋଟେ ରାସ୍ତା ଦେଇକି। ବିଲ ରାସ୍ତାରେ ଆମେ ବି ଜାଣିନୁ ସେଠି ମଶାଣି ଅଛି ବୋଲି ହେଲା। ମଶାଣି ଅଛି। ମୁଁ ବି ଜାଣିନି ସଞ୍ଜ ହେଇଛି ଆମେ ଆସିଲା ବଳେ ଟିକେ ସଞ୍ଜ ହେଇଯାଇଥିଲା ହେଲା। ସଞ୍ଜ ହେଇ ଯାଇଥିଲା ଆ ମୋ ମୋର ଟିକେ ହାଲକା ରାଶି ଅଛି ତାପରେ ଆମେ ତ ପଳାଇ ଆସୁଛୁ ଆସିକି ମୋ ମୁଣ୍ଡ ଖାଲି ଧମ ଧମ ହୋଉଛି ପୁରା ଅଜବ ଲାଗୁ ଲାଗିଲା। ତାପରେ ଆମର ଗୋଟେ କଟଳା ଅଛି ତା ପାଣି ପିଇଲି ତାପରେ ଯାଇକି ମତେ ଟିକେ ଭଲ ଲାଗିଲା। ତାପରେ ମୁଁ ପଛରେ ଜାଣିଲି ସେଠି ମଶାଣି ଥିଲା। ଆଉ ଜଣେ ମୋ ଦିଦି ହେବେ ତା ତାଙ୍କର ବି ସେଇଠି ସାଙ୍ଗ ଅଛନ୍ତି। ସେ ମତେ କହିଲେ କହିଲେ ସେଠି ମଶାଣିରେ ତମେ କ ପାଇଁ ଆସୁଥିଲ? ଆମେ କହିଲୁ ଆମେ ଜାଣିନଥିଲୁ ସେଥିି ପାଇଁ ଆମେ ପଳେଇ ଆସିଲୁ।
ହଁ ତ ଦେଆ ଖ ହେଇଗଲା।
ହଁ। ତମର ସିଆଡେ ପୁରା ଶାନ୍ତି ଲାଗେ ଯୋଉ ମଶାଣି ଯୋଉଠି ଅଛି ନା।
ପବନ ଫବନ ଦିଏ ନା।
କ ହେଲା?
ହଁ ହଁ।
ହଁ ସେଠୀ ପୁରା ଶାନ୍ତିଲାଗିବ।
ମ ସିଆଡେ ଚାଷ ହୋଉଛି ନା?
ହଁ ଆମ ଘର ସବୁ ଚାଷ ହଉଛି।
ଶାଶୁ ଘର
ଧାନ ହଉଛି ବାଦାମ ଚାଷ ହଉଛି। ପୋଟଳ ଆଳୁ ଏରା ସବୁ ଲଗା ହଉଛି ଲଙ୍କା ବଙ୍କା କ୍ଷୀରା ନେମ୍ବୁ ଏରା ସବୁ ଲଗା ହଉଛି ଧନଆ ପତ୍ର ଏମିତି ଆଉ
କେ କଣ କଣ କରିବ ଖାଇଲେ ଭଲ ଲାଗିବ।
ମତେ ସବୁ ପରିବା ଖାଇବାକୁ ଭଲ ଲାଗେ। ମତେ ବେଶୀ ଭଲ ଲାଗେ ଭେଣ୍ଡି। ଆଉ ପୋଟଳ ଆଉ କୋବି ଫୁଲକୋବି ଆଉ ହେଲା ବୋଇତାଡୁ ଆଉ ପୋଇ। ମତେ ସବୁ ଭଲ ଲାଗେ ଖାଲି ଜନିଇିକି ଛାଡିଦବା ଦେଲା ପରେ ଆଉ ସବୁ ଭଲଏ
ଯାହା ହଉ ତମେ ସବୁ ପନିପରିବା ଖାଉଛ
ମତେ ଜନି ର ଜନି ପରିବା ଟା ମତେ ଭଲ ଲାଗୁଉନି ନହେଲେ ଆଉ ସବୁ ପରିବା ଭଲ ହେଇଛି।
ମୁଁ ଖାଲି ଭେଣ୍ଡି ଆଉ ଗୋଟେ ଆଉ ପୋଇ ଖାଏ।
ଆଚ୍ଛା ତମେ ବୋଇଇତାଳୁ ଭଜା ଖାଉଛ।
ହଁଁ ବୋଇ ତାଳୁର ଶାଗ ଟା ଖାଏ ତା ଭଜା ଖାଏ।
ମତେ ବୋଇତାଡୁ ଭାଜା ବୋହୁତ ଭଲ ଲାଗେ।
ମୁଁ କିନ୍ତୁ ଶାଗ କୌଣସି ପ୍ରକାର ଶାଗ ଖାଏନି। ମୁଁ ଖାଲି ଯୋଉ ବୋଇତାଳୁ ର ଶାଗର ଯୋଉ ଡଙ୍ଗରୀ ସବୁ ନ ଥାଏ ନା ତାକୁ ଖାଲି ଖାଏ।
ହଁ ମତେ ବି ସେଇଟା ଭଲ ଲାଗେ ମୁଁ ବି କୋଉ ସାଗ ଖାଏନି ଖାଲି ସେଇଟା ଖାଏ।
ହଁ ସେଟା ଖାଲି ରାଗ ଯଦି ଲଙ୍କା ଅଧିକ ପକେଇଲି ସେଟା ପୁରା ରାଗ ରାଗ ଥାଏ ଚୋବେଇଲେ ବଢିଆ ଲାଗେ।
ତୋତା ମତେ ରାଗ ସବୁ ବହୁତ ଭଲଲାଗେ।
ହଁ ମତେ ବି ଆଉ ଗୋଟେ ବୋଇତାଡିର ବୋଇତାଳୁ ର ଫୁଲ ଗୋଟେ ଭଜା ହଉଛି ହେଲା। ସେଟା ବି ମତେ ବହୁତ ଭଲ ଲାଗେ।
ହଁ ମତେ ଭଲ ଲାଗେ ଆଉ ଆମକୁ ବୋଇତାଳୁ ମୁଁ ବୋଇତାଳୁ ଫୁଲକୁ ବେଶନରେ ପକେଇକି ତେଲରେ ପକେଇକି
ହଁ ହଁ ହଁ ହଁ ସେଇଟା ବି ଭଲ ଲାଗେ ହଁ ମତେ ବି ସେଇଟା ଭଲ ଲାଗେ।
ହ
ହଁ। ଆଉ ବୋଇତାଳୁ ଆଉ ପୋଇ ମିଶେଇକି ତରକାରୀ ରନ୍ଧା ଯାଏ ମଟନ ସହିତ ଆଉ ସେଟା ମୋତେ ବଢିଆ ଲାଗେ। ଖାଲି ବୋଇତାଡୁ ମଟନ ତରକାରୀ ମତେ ବଢିଆ ଲାଗେ।